ହ୍ୟାଲୋ। ହ୍ୟାଲୋ ଆଜ୍ଞା ସାର୍ ନମସ୍କାର ଆଜ୍ଞା। ଆଜ୍ଞା ସାର୍ ଏଇ ରୋସେଇ ଆମର ଟିକେ ବ୍ୟସ୍ତ ଥିଲି ଆଉ
ଆଚ୍ଛା ଆଚ୍ଛା। ଆଚ୍ଛା ମ୍ୟାଡ଼ାମ ହଁ ମୁଁ ଟିକେ ବ୍ୟସ୍ତ ଥିଲି ଏମିତି ଘର କାମରେ ଆଉ। ଆପଣ କହୁ ଥିଲେ ଆପଣଙ୍କର ଗୋଟେ ପୁଅ ଅଛି ଅଢେଇ ବର୍ଷର।
ଆଜ୍ଞା ଆଜ୍ଞା। ଅଢେଇ ବର୍ଷ ର ପୁଅ ଗୋଟେ ମୋର।
ତା ଦେ ହେଲଥ କେମତି କଣ କେତେ ୱେଟ ଅଛି? କେତେ ଓଜନର?
ଓଜନ ପ୍ରାୟ ସେ ଚାରି ମାସ ପାଞ୍ଚ ମାସ ହବ ସେ ଓଜନ ତାକୁ ମୁଁ କରିନି। ଗଲେ ମେଡିକାଲ ପୁଣି ଥରେ ଜଣା ପଡିଯିବ ଆଉ।
ତାର ଓଜନ ଦେଖୁଥିବେ ବରାବର ଦେଖୁଥିବେ। କାହିଁକିନା ପିଲାଙ୍କର ଏଇ ସମୟରେ ତାଙ୍କର ଶାରୀରିକ ବିକାଶ ଟା ନିହାତି ଆବଶ୍ୟକ।
ଆଜ୍ଞା ଆଜ୍ଞା।
ହଁ ଆଉ ଆପଣ ତାକୁ କଣ ଖାଇବାକୁ ଦଉଛନ୍ତି।
ଖାଇବାକୁ ଏଇ ଛୋଟ ଛୋଟ ଛୁଆ ମାନଙ୍କର ଅ ଘରେ ମାତ୍ର ହାତ ତିଆରି ଯୋଉଟା ଆମେ ଛତୁଆ କରୁ।
ଆଜ୍ଞା।
ଆ ମୁଖ୍ୟତଃ ସେଇଟା ହିଁ ଛୁଆ ମାନଙ୍କର ମୁଖ୍ୟ ଜିନିଷ ଖାଇବା।
ଛତୁଆରେ ସବୁ କଣ କଣ ଆଡ କଣ କରୁଛନ୍ତି କଣ ମିଶଉଛନ୍ତି।
ଛତୁଆରେ ଆମେ ଚୁଡା ଆଉ କାଜୁ। ଆଲମଣ୍ଡ। ଆଉ କଣ? ଗହମ।
ହୁଁ।
ଆଉ ଓଟସ ଓଟସ ଟା। ଚାହିଁଲେ ଯିଏ ବି ମିଶେଇ ପାରିବେ। ନାଇଁ ତ ଆମେ ଏମିତି ଯଦି ଚାହିଁବା ତାକୁ ଅଲଗା ବି କରିକି ଦେଇପାରିବା। ଆଉ ଆମେ କଣ ଅଖରଡ ମିଶଉଛି।
ଆଉ ତାକୁ କିଛି ମାନେ ସିଝା ପନିପର କିଛି ଦେଉନାହାନ୍ତି।
ହଁ ସିଝା ସିଝା ପନିପରିବା ଦିଆ ହଉଛି ଯେହେତୁ ସେ ଅଢ଼େଇ ବର୍ଷର ହେଲାଣି। ଆମର ଡକ୍ଟର କହୁଛନ୍ତି କି ଛୁଆଙ୍କୁ ଟିକେ ମାନେ ସେଇଟାକୁ ବୁଝକି ନ ଦେଇେଇକି ଯେମତି ଆମେ ତରକାରୀ କରିକି ଖାଉଛେ।
ହୁଁ। ହଁ ଆଛା।
କେ
ଚୋବେଇ ଖାଇବାଟା ନାଇଁ ନାଇଁ ଚୋବେଇକି ଖାଇବା ଟା ନିହାତି ଦରକାର ଆପଣ
ହଁ।
ହଁ କୌଣସି ପ୍ରକାରର କଟା ଖାଦ୍ୟ ତାକୁ ଦେବେ ନାହିଁ। ବୁଝିପାରୁଛନ୍ତି କୌଣସି ପ୍ରକାର ଖାଦ୍ୟ ଦେବେନି। ଯେମିତି ସିଏ ତା ପାଟିରେ ଚୋବେଇ କି ଗିରି ଖାଇ ତାର ଦାନ୍ତ ଉଠିବଣି ଧୀରେ ଧୀରେ ଦାନ୍ତ ଉଠୁଥିବ।
ଆଜ୍ଞା ଆଜ୍ଞା ଦନ୍ତ ଉଠିଲାଣି।
ଚୋବେକି ହଁ ଚୋବେଇକି ଖାଇବା ଦ୍ଵାରା କଣ ହବ ଆମ ପାଟିରେ ଯୋଉ ଲାଳ ବନୁଛି। ସେଇଟା ଡେଭଲପ ହବ। ଡେଭଲପ ହେଲେ ସେଇଟା ଖାଦ୍ୟ ସହ ମିଶିକରି ପେଟକୁ ଗଲେ।
ହଁ ହଜମ ଶକ୍ତି ବଢିବ ତାର ହଁ ସେଥିପାଇଁ ତ ହଁ କୁହନ୍ତୁ?
ମୁ କହିଲି ତେଣୁ ତା ଉପରେ ଟିକେ ଧ୍ୟାନ ଦେବେ କେମିତି ତାର ଖାଦ୍ୟ ଗୁଡା ଟିକେ ସଲିଡ ରହିବ। ମାନେ କଠିନ ଖା ରହିବ ତରଳ ଖାଦ୍ୟ ହେଲେ। ସେ ସବୁବେଳେ ତରଳ ଖାଦ୍ୟ ଖାଇବା ଚେଷ୍ଟା କର ଆଉ କଠିନ ଖାଦ୍ୟ ଉପରକୁ ଆଉ ତାର ଇଚ୍ଛା ହବନି ଖାଇବା ପାଇଁ।
ହଁ ହଁ ସେଥିପାଇଁ ତାକୁ ସିଝା ଯୋଉ ଆମେ ଯୋଉ ପନିପାରିବା ଟା ଆଗର ଛୁଆ ଯେତେବେଳେ ଛଅ ମାସ ଥାଆନ୍ତି। ତାକୁ ଯେତେବେଳେ ଆମେ ସିଝେଇକି ଖ। ଦେଡା ଯଉ ଦଉନା ପନିପରିବାଟାକୁ ତାକୁ ଚାଉଳ କି ଡାଲି ପକେଇକି ବର୍ତ୍ତମାନ ଏବେ ତାକୁ କଣ କରୁଛି ସେଇ ପନିପରିବା ସେମ ଜିନିଷ ତାକୁ ଆମେ ଅଲଗା ମାନେ ଠିକ୍। ତାକୁ ଟିକେ ତେଲ ହଉ ଜିରା ହଉ। ମାନେ ଯେମତି ତରକାରୀର ଟେଷ୍ଟ ଯେମତି ଲାଗିବ ହଁ ଟିକେ ସୁଆଦଆ ଲାଗିବ ହଁ ଛୁଆ ଟିକେ ନିଜ ଉଁ କନ କୁହନ୍ତି ସେଟା ପାଟି ଦେ ଖାଇବା ପାଇଁ ଇଚ୍ଛା। ଏମତି ସିଝା ଟା ଛୁଆ ବଡ ହେଲେ ସେ ଦୁଇ ବର୍ଷ ରୁ ଅଧିକ ଟିକେ ହେଲାଠୁ। କି ଦୁଇ ବର୍ଷ ହେଇଗଲେ ସେ କ ଛୁଆ ଧୀରେ ଧୀରେ। ତାର ମେଣ୍ାଲିଟି ଟ ଡେଭଲପ ହଉଛି। ଆ ତ ସେଠ ତାପରେ ସିଏ ବି ଦେଖ ଦେଖିବେ ଆମ ଘରେ ବାପା ମା ମାନେ ଯାହା ଖାଉଛନ୍ତି ମୁଭିି ସେଇ ଜିନିଷଟା କୁ ଖାଇବି। ଇଛା କରିବେ କି ନାହିଁ ତ ସେଇ ହିସାବରେ କଣ ଅ ତ ଆମେ ଯେତେବେଳେ ଖାଉଥିବୁ ସେମାନେ ବି ଟଣା ଓଟରା କରିବେ। ତ ସେଇ ହିସାବରେ କଣ ଆମେ ଯୋଉଟା ଖାଉଛେ ଧୀରେ ଧୀରେ ତାକୁ ଦେବା ଦେଲେ ସେ ବି ତା ନିଜ ଯୋଉ ଖାଦ୍ୟଟା ଯୋଉଟା ସିଝା ଆମେ ଦଉଥିଲେ ତାକୁ ଛାଡିକି ସି ବି ଇଛା ପ୍ରକାଶ କରିବ। ନାଇଁ ନାଇଁ ଏ ଖାଦ୍ୟ ଟା ଆମକୁ କଣ ଶୁଆ ତିଆରି ଲାଗୁଛି। ହଁ ଯାହା ଦ୍ୱାରା
ବଜାରର ଯେତିକି ଖାଦ୍ୟ ଯେମିତିକି ପ୍ୟାକେଟ୍ ଖାଦ୍ୟ ନୁଡଲ ହେଇଗଲା କି କେକ୍ ହେଇଗଲା କି ଚିପ୍ସ ହେଇଗଲା ଏସବୁ ଜିନିଷ ତାକୁ ଟିକେ ଦୂରେଇକି ରଖିବେ।
ହଁ ନାଇଁ ନାଇଁ ସେଗୁଡା ସେ ଟୋଟାଲ ଖାଇନି ମୋର ପୁଅ କୁର୍କୁରି ମୁ ଟୋଟଲି ବ କୁଲ ହ ତାକୁ ଦିନି ଆମର ଯୋଉ ରହିଲା କି କି ଫ୍ରୁଟି ସେଇଟା ସବୁ ତ ପ୍ରୋସେସ ଫୁଡ ନା ତାର। ଯୋଉଟା ତିଆରି ହେଇକି ରହୁଛି ତା ଦେହରେ ସବୁ ପୋକ ଫୋକ କୁ ଉଁ ଜିନିଷ ଯୋଉ ବାହାରୁଛି। ବହୁତ ଛୁଆ ମାନେ ଖାଇ କି ବିଷୟରେ କଣ ଯାଉଛନ୍ତି ଡାକ୍ତରଖାନାରେ ଭର୍ତ୍ତି ହଉଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ସେଗୁଡା ଖାଇବା ଦ୍ଵାରା ଛୁଆ ମାନଙ୍କର ପେଟ ମଧ୍ୟ ଖରାପ ହଉ। ସେ ଜିନିଷ ର ନା ମୁଁଟା କୁ ଦୂରେଇକି ରଖିଛି।
ଆଜ୍ଞା। ନାଇଁ ପିଲାଙ୍କୁ ପିଲାଙ୍କୁ କଣ ନା ତାଙ୍କ ରୁଚି ଅନୁଯାୟୀ ଖାଦ୍ୟ ଦବା ଉଚିତ୍ ସେ ଯୋଉ ଖାଦ୍ୟ ପସନ୍ଦ କରୁଛନ୍ତି ଖାଇ ତା ବୋଲି ନୁହେଁ ଯେ ଆମେ ଖରାପ ଜିନିଷ ଦବା ଯୋଉଟା କି ତାଙ୍କ ପାଟିକୁ ସୁଆଦିଆ ଲାଗିବ ସେମିତି ସେ ଯୋଉଟା ଚାହୁଁଛନ୍ତି ହଁ ଯେମିତିକି ସୁଆଦିଆ ଲାଗିଲା ଭଳି ପାଟିକି ସୁଆଦିଆ ଲାଗିଲା ଭଳି
ହଁ ନାଇଁ ସେମିତି କହିଲେ କି ଯୋଉଟା କୁର୍କୁରି ଧର ସେଟା ଛଣା ଖାଦ୍ୟ ଆମର ସମସ୍ତଙ୍କ ପାଟିକୁ ସୁଆଦିଆ ଲାଗେ କି ନାଇଁ ତ ଛୁଆ ଖାଇଲେ ତାକୁ ବି ସୁାଦିଆ ଲାଗିବ ଷ୍ଟାର୍ଟିଂ ରୁ ଆମେ ଯଦି ପ୍ରଥମରୁ ସେଇଟା ଛୁଆକୁ ଦବା ଛୁଆ ପାଟି ରେ ବାଜିଲେ ମାନେ ସେ ଜ ତି କରିବ ନାଇଁ ମୁଁ ସେଇ ଜିନିଷ ଟା ମତେ ସୁଆଦ ଦିଆ ଲାଗୁଛି ମୁଁ ସେଇଟା ହିଁ ଖାଇବି ତ ସେଥିପାଇଁ କଣ ଆମେ ବ୍ ବାପା ମା ତାକୁ ସେ ଜିନିଷ ର ଟିକେ ଦୂରେଇକି ରଖିବା ଦରକାର ଯେତେ ସବୁ ଯୋଉ ହ
ପିଲା ଆପଣଙ୍କର ଜନ୍ମରୁ କେତେ କିଲୋ ହେଇଥିଲା ଓଜନ?
ଆଉ ଓଜନ ତିନି କେଜି ଦୁଇଶହ
ତିନ କିଲୋ ଦୁଇଶହ ତ ଭଲ ଓଜନ ଥିଲା ଏବେ ପିଲାର ଓଜନ ଆଉ ଆପଣ ଚେକ୍ କରିନାହାନ୍ତି?
କିଛି ଦିନ ଛାଡିକି
ଆଛା ଆଛା ତାର ଅ ସେ ଯୋଉ ଟିକା ସବୁ ଯେମିତି ନିଅନ୍ତି ସେ ସବୁ ଟୀକା ସବୁ ଦେଇଦେଲେଣି?
ହଁ ହଁ ଟିକା ତାର ସବୁ ସରି ଗଲାଣି ଟିକା ନଦଲେ ତ ବହୁତ ପ୍ରକାର
ହଁ ଏଇ ଯୋଉ ହଁ ମ୍ୟାଡ଼ାମ ଏଇ ଯୋଉ ଆମର ଭ୍ୟାକ୍ସିନ୍ କେତେଟା ଆସେ? ଆ ଆପଣ ସେ ସବୁ ଭ୍ୟାକ୍ସିନ ସବୁ ଦେଇ ଦେଲେଣି
ହଁ ସବୁ ତ ଦିଆ ସାରିଛି ଆମର ଯୋଉ ଆସୁଛି ମା ମାନଙ୍କ ଯୋଉ ବହିଟା ଦିଆଯାଏ ଆମର ଅଙ୍ଗନବାଡିରେ ସେ ବହିରେ ବହି ହିସାବରେ ଆମକୁ ଦବାକୁ ପଡେ ହେଲା କି ତାର ସବୁ ମାସ ହିସାବ ପ୍ରେ ଅଛି। କେତେ ରୁ କେତେ ମାସ ଭିତରେ ମାନେ ଆମେ ଛୁଆ ମାନଙ୍କୁ କୋଉ ଟୀକା ଟା ନବା ଦରକାର ପୋଲିଓ ହଉ କି ଯାହାବି ଆମର ଟୀକା ମାନେ ନିୟମ ଅନୁସାରେ ରହିଛି। ଏ ତ ତାକୁ ହିଁ ଦବାକୁ ପଡେ। ସେଇଟା ନେଇକି ଆମେ ଗାଡି ରେ ଦିଦିଙ୍କ ମାଧ୍ୟମରେ ଦେଇ ଦଉ କିମ୍ବା ହଁ ଚାହିଁଲେ ଆପଣ ବି ଡାକ୍ତରଖାନାରେ ବି ଯାଇକି ଦେଇପାରିବେ।
ଓ ହୋ।
ଠିକ ସମୟରେ ଯଦି ଆମେ ଟିକାଟାକୁ ଦବା ତ ପିଲାର ଅ ବିକଶିତ ସବୁ ଜିନିଷ ଟା ମଧ୍ୟ ଠିକ ଠିକ ଟାଇମ ରେ ହବ, କୌଣସି
ହଁ।
ସାଥିରୁ ସବୁ ସେଠି ଟା
ଆଚ୍ଛା। ଆଛା ମ୍ୟାଡ଼ାାମ ପିଲା ପିଲା ପିଲା କଥାବାର୍ତ୍ତା ଆପଣଙ୍କର କଲାଣି ଆପଣଙ୍କ ପିଲା କଥାବା
ହଁ କଥାବାର୍ତ୍ତା ପୁଅ କରୁ ଚି ଟିକେ ଟିକେ ଲାଗି ପାରୁନି ଇଏ କରିପାରୁନି କିନ୍ତୁ ସବୁ ପ୍ରାୟତଃ କ ଥାବାର୍ତ୍ତା କଥାବାର୍ତ୍ତା ସବୁ ଜାଣି ପାରିବା ସବୁ କଥାକୁ ଆମେ ଏଁ ରି ପିଟ କରିକି ଯେକୌଣସି ଆବଶ୍ୟକ ଅନୁଯାୟୀ କହିବା ଯେମିତି କିି ଆମର କଣ ମାମା ପାଣି ପିଇବି ଦିଅ। ହଁ କୁହନ୍ତୁ।
କହିଲାଣି କହିଲାଣି ଲ-ଲମ୍ବା ଲମ୍ବା ବାକ୍ୟ କହିଲାଣି?
ହଁ ହଁ ପୁରା ସେଟେନ୍ସ ହଁ ପୁରା ଲମ୍ବା ଲମ୍ବା ବାକ୍ୟ କହିଲାଣି।
ଆଚ୍ଛା ଆଚ୍ଛା ଯାହା ହୋଉ ଭଲ ଲାଗିଲା। ଆପଣଙ୍କ ସହିତ ପିଲାର କଥା ବୁଝିକିରି ଆ ମ୍ୟାଡାମ୍ ଗୋଟେ କ ଥା କଣ ନାଁ ପିଲାମାନେ ଯେ ଯେତବେଳେ ପିଲାମାନଙ୍କର ଦେହ ଖରାପ ହେଇଯାଏ। ଛୋଟ ମୋଟ କିଛିି ଖରାପ ହେଇଯାଏ ସେତେବେଳେ ସେମାନେ କହିପାରନ୍ତିନି କାନ୍ଦନ୍ତି। ଦି ବା ଭଲ କି ଖେଳନ୍ତିନି। ଆଉ ଚିଡ଼ିଚିଡି ହୁଅ ତ ସେତେବେଳେ ଆପଣ ଜା ଆପ ଜାପାରନ୍ତି। ଆପଣଙ୍କ ପିଲାର ଏଇ ଜିନିଷ ଟା ହଉଛି ଏୟଆ ଅସୁବିଧା ହଉଛି ଆପଣ ସେଇଟା ବୁଝିପାରନ୍ତି ତାଙ୍କ
ହଁ ହଁ ବୁଝି ହୁଏ। କାହିଁକି ନା ଦେଖନ୍ତୁ ଆମର କୌଣସି ଛୋଟ ଛୁଆ ମା ଗୋଟେ ଛୁଆର ଯାହା ହେଲା ବଝପାର ନିଶ୍ଚିନ୍ତ ଭାବରେ। ଯେହେତୁ ଜନ୍ମ ଦେଇଛି ଜନ୍ମ ଦବାକୁଉ ମାନେ ପ୍ରଥମରୁ ଶେଷ ଯାଏ ଯେପର୍ଯ୍ୟନ୍ତ କଥା ବି ନ କହିଛି ସବୁ ଜିନିଷ ଟାକୁ ସେ ଲକ୍ଷ କରି କରି ଯାଏ ନା। ପ୍ରତି ସମୟକୁ। ତ ଆମର କଣ ମୁଖ୍ୟ ଜିନିଷ ହଉଛି ଆମର ନା କହଲା କି କାନ ପେଟ। ଯୋଉଟା କି ଛୁଆର ବାହ୍ୟ ଅ ଆଗରୁ ମାନେ ଅଲ ଜିନିଷ ଜଣା ପଡିବେ ସେ ସବୁ ଜିନିଷ ଆମ କଣ ଜଣା ପଡି ନଥାଏ। ହେଲା କି ତ ଯଦି ଛୁଆ କାନ୍ଦୁଚି। ଯଦି ଆମେ ଖାଦ୍ୟ କଣ ଦେଇଚେ। ତ ସେଇ ହିସାବ ରେ କଣ କି? ଆମକୁ ଗୋଟେ ଦେଖିବାକୁ ପଡିବ ଛୁ
ଆଚ୍ଛା ଆଚ୍ଛା ମ୍ୟାଡ଼ାମ କୁରୁର୍ମି କୁର୍ମି ଔଷଧ ଆପଣ ପୁଅ କ ଦଉଛନ୍ତି।
ହଁ ହଁ ହଁ କୁର୍ମୀ ଔଷଧ ତାକୁ ଦିଆଯାଏ। ପ୍ରତି ଛଅ ମାସରେ ପ୍ରତି ଛଅ ମାସରେ ଥରେ ସେଇଟା ଦିଆଯାଏ। ଛଅ ମାସରେ
ହେଟା ସେ ଡ ଡବଲ ଡୋଜ ଦିଆଯା। ଗୋଟେ ଡୋଜ ଦିଆଯିବ ତାର ସାତ ଦିନ କିମ୍ବା ଚଉଦ ଦିନ ପରେ ଆଉ ଗୋଟେ ଡୋଜ୍ ଦିଆଯାଏ।
ହଁ ହଁ ସେଇଟା ଦିଆଯାଏ ମୁଁ ବି ଦେଇଛି ପୁଅକୁ।
ଡବଲ୍ ଡୋଜ୍ ଦେଇଥିଲେ।
ହଁ ହଁ ଦୁଇଥର ହଁ ଦେଇଥିଲି। ପ୍ରାୟ ହେଇଗଲାଣି ଚାରି ମାସ ପାଞ୍ଚ ମାସ ପୂର୍ବରୁ ସେ ଖାଇଥିଲା। ଆଉ କିଛି ଦିନ ପରେ ଛଅ ମାସ ହେଇଗଲେ ତାକୁ ପୁଣି
ହୁଁ ହଁ ସେଇଟାକୁ ଜଗୁଥିବେ ଟିକେ। କାଇଁ ନା କୁର୍ମି ଏଇଟା ଯଦି ପେଟରେ ଡେଭଲପ ହେଲା। ତାଙ୍କର ଓଜନ ଧୀରେ ଧୀରେ ହ୍ରାସ ହବ।
ହଁ ଓଜନ ହ୍ରାସ ହବ ଖାଲି ସେତିକି ନୁହଁ କୁର୍ମି ପେଟରେ ଯଦି ହବ ନା ଛୁଆ କୋଉ ଭୋକ ଭୋକ ବି କରିବନି କୌଣସି ଜିନିଷ ସିଏନା ଖାଇବାକୁ ବି ଇଚ୍ଛା କରିବନି କାମୁଡିବ ତାପରେ ଯଉ ଖାଦ୍ୟ ଟା ଖାଇବ ତାର ସବୁ ଯାକ ଖାଦ୍ୟ ଲାଳ ହେଇଯିବ। ସବୁ ଖାଦ୍ୟ ଛୁଆର ଦେହ ବି କିଛି ଲାଗିବନି ଆଜ୍ଞା। ହ ଇସ ସାର୍ ମୁଁ ମୋ ତରଫରୁ କଲ ଟିକି ରଖୁଛି ଏବେ।
ଆଜ୍ଞା ଆଜ୍ଞା।